ମୁଁ ଏଇଠି ବସିଚି ଆଉ।
ଆଉ ବର୍ଷା ହଉଚି ତମଆଡ଼େ?
ହଁ ବର୍ଷା ତ ଲାଗିକି ଅଛି ଆଉ।
ଆଉ ଏ ବର୍ଷାରେ ଆଜି କଣ ସ୍ପେଶାଲ୍ ହଉଚି ତମ ଘରେ?
ସ୍ପେଶିଆଲ୍ ଆଜି କଣ, ମା ତ କହୁଥିଲା କଣ ପକୁଡି ତରକାରୀ କରିବ ବୋଲି।
ପକୋଡି ଧରକାରୀ ବଢିଆ ଲାଗେ ପକୋଡି ତରକାରୀ।
ହଁ। ହଁ ମତେ ତ ଭଲ ଲାଗେ ପକୁଡି ତରକାରୀ ଆଉ ଯୋଉ ଆମର ପିଆଜି ତରକାରୀ ବି ଭଲ ଲାଗେ।
ଆହା ପିଆଜି ତରକାରୀ ହବନି ଖାଲି ପକୁଡି ତରକାରୀ ହବ।
ନାଇ ଖାଲି ପକୁଡ଼ି ତରକାରୀ।
ହଁ ଖିଆପିଆ ସରିଲାଣି
ହଁ ତମେ ଖାଇସାରିଲଣି
ନା ନା ମୋ ଦେହ ଟିକେ ଭଲ ନଥିଲା ତ ଏଇ ବର୍ଷା ହେଇଥିଲା କାଲି ଶୋଇଲା ବେଳକୁ ବି ରା ତି ଲେଟ୍ ହେଇଗଲା ଟିକେ ଡେରି ହେଇଗଲା।
ଆଉ ସେଇଥିପାଇଁ ଉଠିଲା ବେଳକୁ ଏବେ ଉଠିଲି ଆଉ। ଆଉ ତମର ଖିଆପିଆ କଣ ହେଇଚି ଜଳଖିଆ?
କାଡି ଖାଇଦିଏ। ଏଇ ବ୍ରେଡ ଆଉ ପିନଟ ବଟର ଲଗେଇକି ଖାଇଥିଲି ଆଉ ଆଉ ଏବେ କିଛି ଖାଇବିନି ଯାହା ଯାଇକି ଖରାବେଳ ଖାଇବା ଆଉ।
ଓହୋ ଇଂରେଜ ମାନଙ୍କ ଜଳଖିଆ ତମେ ଖାଇଚ ହଉ ହଉ। ଆ ଘରେ ଆଜି କିଛି ହେଇନି?
ଏ ନାଁ। ବର୍ଷା ହଉଚି ତ ତ ସମସ୍ତ ମତେ ଟିକେ ଲେଟ୍ ଯାଇ ଶୋଇଗଲେ ସେଇଥିପାଇଁ ଆଉ କିଛି ହେଇପାରିଲାନି ଆଉ।
ପାଗ ଥଣ୍ଡା ଅଛି ସେଥିପାଇଁ ସମସ୍ତେ ଶୋଇପଡିଥିବେ ଆଉ।
ହଁ।
ଆଉ ତମ ଘରେ ସମସ୍ତେ ଅଛନ୍ତି ଆଜି
ହଁ।
ଭାଇ ବର୍ଷାରେ ବି କୁଆଡେ ବୁଲିବାକୁ ଯାଇ ହବନି ଆଉ ତମେ ଏଇ ରଜ ବେଳେ ଗାଁ ରେ ଥିଲ
ହଁ ଗାଁରେ ଥିଲି ଗାରେ ଥିଲି ବୁଲିବାକୁ ବି ଯାଇଥିଲି ଗାଁ ରେ।
କୋଉଠି କୋଉଠି ଯାଇଥିଲା?
ଏଇଠି ମନ୍ଦିର ଅଛି ସାରଳା ମନ୍ଦିର। ଆଉ ଗୋରେଖନାଥ ମନ୍ଦିର ଆଉ ଆମର ଅ ଏରସମା ଆଡେ ପଞ୍ଚପୁଲି ଆଡେ ଗୋଟେ ମନ୍ଦିର ଅଛି।
ହଁ ହଁ ପଞ୍ଚପୁଲି ଆମର ମାଉସୀ ଘର ବା ସେଇପଟେ ସରବଦ୍ତ ପଞ୍ଚପୁଲି ଆଉ ଆ ଶିଆଳି ସେପଟେ ଯାଇଥିଲୁ ମୁଁ ଗ ଛୋଟ ହେଇଥିଲି ଯାଇଥିଲି ଶିଆଳି କିନ୍ତୁ ଗତ ବର୍ଷ ଯାଇଥିଲି ମାଉସୀ ଘରୁ ଗତ ବର୍ଷ ଯାଇଥିଲି ଯୋଉ ସେଇଠି ଆ ଇଏ କରିଥିଲି ଶିଆଳି ଯାଇ ଥିଲି ଆଉ ପୁରା ଛୋଟବେଳେ ଯାଇଥିଲି ଯାଇକି ଆ ଶିଆଳି ପଞ୍ଚପଲ୍ଲି ସେ ଯୋଉ ଜଗନ୍ନାଥଙ୍କ ମନ୍ଦିର ଟେ ଅଛି ତ।
ହଁ ହଁ କୁଜଙ୍ଗ ସେଇଟା ଆକ୍ଚୁଲି ଗ ଗଡ କୁଜଙ୍ଗ ମନ୍ଦିର।
ଓହୋ ତାପରେ ଶିଆଳି ତ ସମୁଦ୍ର ଆଉ ଆଶ୍ ସେଠି ମାମୁଁର ଯେମି ତି ଲୀଳଦ୍ରୀ ପାଖରେ ଯୋଉ ସମୁଦ୍ର ନ ପୁରୀ ପାଖରେ ଯେମିତି ସମୁଦ୍ର ପୁରା ଜନଗହଳି ସମୁଦ୍ର ସେଠି କିନ୍ତୁ ଏତେ ଜନଗହଳି ନାହିଁ।
ନାଇଁ ଏତେ ନାହିଁ ସେଠି ହଁ।
ସେଠି କିନ୍ତୁ ଭଲ ଲାଗିବ ସାନ୍ ନ୍ତି ଲାଗିବ ବସିକି ଇଏ କରିବା ପାଇଁ ଫଟୋ ଉଠେଇବା ଝାଉଁ ବଣ ଚାରିବୁ।
ଭଲ ଲାଗେ ହଁ।
ହଁ ହଁ ତମେ ଆଉ ଆଉ କୁଆଡେ ଯାଇଥିଲ?
ଆଉ ଆମେ ଯାଇଥିଲୁ ସାରଳା ମନ୍ଦିର ଆଉ ଗୋରେଖୀନାଥ ମନ୍ଦିର।
ମନ୍ଦିରରେ ଝିଅ ମାନଙ୍କୁ ଇଏ କରନ୍ତି ପ୍ରବେଶ କରିବାକୁ ଦିଅନ୍ତି। ଏଇ ରଜ ହେରିକାରେ ଆମକୁ କେତେଗୁଡା ମନ୍ଦିରରେ ମୁଁ ଇସ୍କନ ଘରିକାରେ ଏଇ ଭୁବନେଶର ଇସ୍କନ ଘରିକାରେ ସେମାନେ ଝିଅ ମାନଙ୍କୁ ପ୍ରବେଶ କରିବା ପାଇଁ ମନା କରନ୍ତି କହନ୍ତି ରଜ ରେ ତମେ ଆସିବନି କି ଶ୍ରୀମନ୍ଦିର ଘରିକାରେ ବି ମନା କରନ୍ତି।
ଓହୋ ନାଇଁ କିନ୍ତୁ ଆମେରେ ଇଆଡେ ତ ଆଲାଉ ଥିଲା ଆଉ ଆମେ ଯାଇଥିଲୁ ଆଉ।
ଉୁଁ ହୁଁ ହୁଁ ଆଉ ରଜ ମହୋତ୍ସବ ହେଇଥିଲା ତମ ଗାଁ ରେ?
ହଁ ହେଇଥିଲା ଏଠି ହେଇଥିଲା ଆମର ଏଇ ଯୋଉ ପାରାଦୀପ ରେ ବି ହେଇ ଥିଲା ବହୁତ ବଡ ଆକାରରେ ହେଇଥିଲା।
ପାରାଦୀପ ରେ କିଏ ଅଛନ୍ତି କି?
ନାଇଁ ପାରାଦୀପ ରେ କେହି ନାହାନ୍ତି କିନ୍ତୁ ଆମ ଏଇ ଘର ପାଖାପାଖି ପାରାଦୀପ ନା।
ହଁ ହଁ ହଁ ପାରାଦୀପ ତମେ ଯାଇଥିଲ କୋଉଠିକି ରଜ ମହୋତ୍ସବରେ?
ହଁ ଯାଇଥିଲୁ ଆମେ ସିଆଡେ ପାରାଦୀପ ଗଲୁ ସେଠି ରଜ ମୋହୋଚ୍ଛବ। ଚବ ଗଲୁ ତାପରେ ଆମର ପୋଟ ଯୋଉ କୋଟ ଯାଇଥିଲୁ। ହନୁମାନ ମନ୍ଦିର ତାପରେ ଆକ୍ୱାରିୟମ ତାପରେ ଆମର ର ସେଇ ଯୋଉ ଅ ସେଠି ଗୋଟେ ନାହିଁ ଅ କ ପଥର ବନ୍ଧ।
ପଥର ବନ୍ଧ ନା ମୁଁ
ନେହେରୁ ବଙ୍ଗଳା।
ହଁ ନେହେରୁ ବଙ୍ଗଳା ହଁ ହଁ ଶୁଣିଛି ହଁ ହଁ।
ହଁ। ଯାଇଥିଲୁ ବୁଲିବାଲି ଆସିଲୁ ଆଉ। ଆଉ ହଁ। ହ୍ୟାଲୋ। ହ୍ୟାଲୋ। ହଁ।